ହାଲୋ।
ହଁ କୁହ। ହେଲୋ।
ହଁ କୁହ।
କଁ କରଚୁ?
ଏଇ ମୋ ପୁଅକୁ ଖୋଉଚି।
ଆଚ୍ଛା ଆଉ ନିଜେ ଖାଇସାଲଣି?
ନାଁ ଝିଅ ଖାଇନାହିଁ ଖାଇବ ଆଉ।
ଆଉ କଣ ତମ ଆଡେ ପାଗ କଁ କେମିତି।
ପାଗ ମାନେ ସକାଳ ହୁ ଢାଳୁଛି ବର୍ଷା।
ବର୍ଷା ହଉଚି?
ହଁ।
ବର୍ଷା ଦିନ କଁ ତମ ଆଡ଼େ?
ହଁ ଆମ ଆଡ଼େ ପ୍ରବଳ ବର୍ଷା ହଉଚି ସକାଳ ପାଖରୁ ଢାଲୁଚି ଏତେ ପର୍ଯ୍ୟନ୍ତ।
ଉଁ ଆମ ଆଡ଼ର ଥିଲା ସକାଳେ ଠିକ୍ ଠାକେ ଏବେ ବର୍ଷା ହଉଚି। ଆଚ୍ଛା ଆଉ କଁ କୁଅ।
ତମର ଖାଇସାଲଣି?
ମୁଁ ଖାଇ ସାରଲିଣି।
କଣ ରୋଷେଇ କରିଥିଲେ?
ରୋଷେଇ କରଥିଲେ ଭାତ ଆଉ କଁ ଶୋୟାବିନ୍ ତରକାରୀ ଭଜା। ଏସବୁ ହେଇଥିଲା ଆଉ। ହଁ ତମ ଆଡେ କଁ କେମିତି ଗଣେଶ ପୂଜା ହୁଏ?
ଆମ ଆଡ଼େ ଏ ଗଣେଶ ପୂଜା ଯେମିତି ହୁଏ ଆଉ ମାଇକି ଫାଇକି ବଜେଇକି ଯେମତି ଗଣେଶ ପୂ
ଆ
ଟେଣ୍ଟ ଫେଣ୍ଟ ମାରିକି କରନ୍ତି ଯେମିତି କରନ୍ତି ଆଉ ଗାଁରେ।
ଗଣେଶ ପୂଜା ତ ପୁଅମାନଙ୍କ ପର ମାନେ ଗୋଟେ କହିବାକୁ ଗଲେ ଗୋଟେ କ୍ଲବ ପୂଜା। ହଁ ଓ ସେଟା ତ ବହୁ ଧୁମଧାମରେ ମା ମାନେ ର ଦ ଗଣେଶ ପୂଜାର ଆ ଚାରି ମାସେ ପୂର୍ବରୁ ଆମର ବାଦ୍ୟ ଯନ୍ତ୍ର ପାଇଁ ଆଗ ବୁ କିଂ କରାଯାଏ ମାନେ ବା ଦିଆଯାଏ ସବୁ କଲ୍ ପାଇଁ ତାକୁ। ବୁକିଂ କରାଯାଏ।
ଆଚ୍ଛା।
ତାପରେ କଣ ମିଟିଙ୍ଗି ହୁଏ ତାପରେ କୋଉଠୁ ଆସିବ ମାନେ ଆମର ମୂର୍ତ୍ତି ପାଇଁ କୋଉଠି କଚଡା ନଡା ସବୁ ଏମିତି ଆସିବାର ଅଛି ନା। ଏମିତି ସବୁ ମିଟିଙ୍ଗରେ ସବୁ କୁହା ହୁଏ। ଆଉ ଗଣେଶ ପୂଜା ତ ଆମର ଏପଟେ ବହୁତ ପ୍ରସିଦ୍ଧ।
ଆମର ପୂଜା କଥା ଯାହା ହୁଏ, ସେଇ ଭସାଣି ବେଳେ ସେ ଡିଜେ କରିକି ସମସ୍ତେ ନାଚନ୍ତି ଫିଷ୍ଟ୍ ଫିଷ୍ଟ୍ କରନ୍ତି ସେମିତି ଆଉ।
ପୂଜାର ମାନେ ଦଶ ଦିନ ପରେ ଯାଇକି ଭସାଣି ହୁଏ। ସେ ଦଶ ଦିନ ଗୋଟେ ମାନେ ବହୁତ ମେଳା ବଳ ମେଳା ଗୋଟେ ହୁଏ ଗୋଟେ ଗୋଟେ ମାନେ କ୍ଲବ ମାନେ ଯୋଉ ଥାଏ ଆମର ମାନେ ସେଠି ମାନେ ବହୁତ ସାରା ପଇସା ସାରି ଦିଅନ୍ତି ସେ ତ ମାନେ ଗଣେଶ ପୂଜାରେ। ଗୋଟେ ଗୋଟେ କ୍ଲବରେ ମିନିୟମ୍ ଦଶ ଲକ୍ଷ ଛାଡି ଦିଅନ୍ତି ପଇସା ସେଠି।
ସେଠି ଆମର ବହୁତ ସାରା ମାନେ ଦୋକାନ ବନା ହୁଏ। ସେଇ ଟାଇମ ତ ମାନେ ଆମ ଗାଁର ଉଠୁଥିବ ପଡୁଥିବ।
ଓ ହୋ।
କୁଆଡୁ ଦର୍ଶକ ଆସନ୍ତି ମାନେ ସବୁ ଭିନ୍ନ ଭିନ୍ନ ପ୍ରକାର ହେଇଥିବ ମୂର୍ତ୍ତି କୋଉଠି ମାନେ ଛୋଟ ଛୁଆଙ୍କ ଭଳିଆ ଗଣେଶ ଠାକୁର ହେଇଥିବେ, କୋଉଠି ମାନେ ଗଣେଶ ଠାକୁର ଶୋଇଥିବେ ତାଙ୍କ ମାଙ୍କ କୋଳରେ। ଏଇଭଳିଆ ଦେଖ ଆଉ ଆମ ସାଜସଜା ତ ଆହୁରି ମାନେ ବହୁତ ଭଲ ହୁଏ।
ଆଉ ପୁରା ମାନେ ମୂର୍ତ୍ତି ସେ ପୂଜା ଠାରୁ ଆମର କେତେ ମାସେ ଆଗୁରୁ ପୁରା ମାନେ ପୂଜା ପାଇଁ ପୁରା ହାଇଲାଇଟ ହେଇଥାଏ। ଆଉ କଣ କେମିତି କରିବା, ଏମିତି କରିବା, ସେମିତି କରିବା ସବୁ?
ଆମର ଯେତିକି ଛୁଆ ମାନେ ସବୁ ଥିବେ, ସବୁ ଚାନ୍ଦା ଆଦାୟ କରିବେ। ଚାନ୍ଦା ଆଦାୟ କରିକି ସବୁ ତା ପ୍ରଥମେ ଚାନ୍ଦା ତାପରେ କଣ ହବ କଣ ନାହିଁ କଣ ରୋଷେଇ ହବ, କଣ ମାନେ କୋଉଠୁ କଣ ଆସିବ, ମୂର୍ତ୍ତି କୋଉଠୁ ଆସିବ?
ମାନେ ହଁ ଯେ ଆମର ଏଠି ମାନେ ଙ୍କ ମାସେ ଆଗରୁ ଜାଣିଦେବେ ପାଇଁ ଯେ ବଜାରରେ ଲୋକମାନେ ଗଣେଶ ପୂଜା ହଉଛି, ପିଲାମାନେ ତାକୁ ଧୁମଧାମରେ ସେଲିବ୍ରେସନ କରିବେ। ଧୁମଦାର ବହୁତ ଧୁମଧାମରେ ପାଳନ କରିବେ ଆରମ୍ଭ କରିବ ହୋମ ହଉ ମାନେ ପୂଜା ସରୁସରୁ ସନ୍ଧ୍ୟା ହେଇଯାଏ। ଗୋଟେ ଗୋଟ ଜାଗାରେ ସନ୍ଧ୍ୟା ପୂଜା ଷ୍ଟାର୍ଟ ହବ, ମୂର୍ତ୍ତି କାମ ଆହୁରି ଏମିତି ବାକି ଥିବ ଯେ ସବୁ ଏମିତି କାମ ହୁଏ।
ହ
ଆଉ
ଆଉ କଣ ଖାଇଲ କୁହ?
ଖାଇଲେ ପା ସେ ମା କରିଥିଲେ ସୋୟାବିନ ତରକାରୀ, ଭାତ ଭଜା ଆଉ ସାଲାଡ଼ ଏତିକି ଆଉ।
ହୁଁ।
ଆଉ ଏମିତି ସବୁ ଗଣେଶ ପୂଜା ହୁଏ ତା ଭିତରେ ବିସର୍ଜନ ତାର ପୂଜାର ମାସ ପରେ କେତେ ପନ୍ଦର ଦିନ ପରେ ଯାଇ ତାକୁ ବିସର୍ଜନ କରେ। ସେଟା ଆମର ମେଳା ପଡେ ନା ପୁରା ବହୁତ ସାରା ଦୋଳି ସବୁ ମାନେ ଆଉ ଗୋଟେ ଗୋଟେ ମାନେ ଗୋଟେ ଗୋଟେ କ୍ଲବ ମାନେ କହିଥାନ୍ତି କି ଯେମିତି ଆମ ଜଗନ୍ନାଥ ମନ୍ଦିର ହେଲା। ଆର ବର୍ଷ ଗଢାହେଇଥିଲା ଜଗନ୍ନାଥ ମନ୍ଦିର ଏଇ ବର୍ଷ କରା ହେଇଛି ରାମ ମନ୍ଦିର। । ମାନେ ଏବେଠୁ ମାନେ ସେ କାର୍ଯ୍ୟ କାର୍ଯ୍ୟ ଷ୍ଟାର୍ଟ ହେଇଗ ମାନେ ଆମ ଆରମ୍ଭ ହେଇଗଲାଣି। ମେ ସେମାନେ ବାହାରୁ ଆଉଛନ୍ତି ନା ବହୁତ ବାହାରକୁ ଆଉଛନ୍ତି ତାଙ୍କ କଳା କଳାକାର ମାନେ। ସେ ତାଙ୍କର ସବୁ କରୁଛନ୍ତି ତାପରେ ବି ରାତି ସାରା ରାତି ସାରା ତ ମାନେ ସନ୍ଧ୍ୟା ଚାରିଟା ହବ ମାନେ ବଜାର ପୁରା ମାନେ ଭିଡ ପୋଲିସ ମାନେ ଆସନ୍ତି । ସୁରକ୍ଷା ଦେବା ପାଇଁ ସବୁ ମାନ ଝଗଡ଼ା ଝାଣ୍ଟି ଯେମିତି ନ ହେବେ। ଆଉ ଲୋକମାନେ ଯଉ ମଦ ଫଦ ପିଉଛନ୍ତି ତାଙ୍କୁ ବି ମାନେ କଡା ସୁରକ୍ଷା ଦିଆଯାଏ। ବହୁତ ଆଡୁ ବହୁତ ମାନେ ବହୁତ ଆଡୁ ଲୋକ ସବୁ ଆସନ୍ତି ନା। ଆମର ଗଣେଶ ପୂଜା ଦେଖିବା ପାଇଁ। ମାନେ ସ୍ଵତନ୍ତ୍ର କଲେକ୍ଟର ବି ମାନେ ଅର୍ଡର ମାନେ କଲେକ୍ଟର ପାଇଁ ବି ଆମେ ଯାଉ ଅର୍ଡର ଧରିକି ଆସିବା ପାଇଁ। କେତେ ଦିନ ଗଣେଶ ପୂଜା ହବ ତାପରେ ଗଣେଶ ପୂଜା ସରୁ ସରୁ ଏମିତି ସବୁ କାମ ହୁଏ ଆଉ।
ହୁଁ ।
। ଆଉ ତମ ଆଡେ କଣ ଏମିତି ଗଣେଶ ପୂଜା ହୁଏନା ନା ଆଉ କେମିତି?
କଣ କହିଲ?
ମୁଁ କହିଲ ତମ ଆଡେ କେମତି ଏମିତି ଗଣେଶ ପୂଜା ହୁଏନା ନା ଆଉ ଅଲଗା କଣ କେମିତି?
ଅଲଗା କଣ ଏଇତ ମୁଁ କହିଲି ଯେମିତି ସେଇମାନେ ଆଗତୁରା କେତ ଦିନ ଆଗରୁ ତଥାପି ବୁଝାବୁଝି କରିବେ ମାନେ
ତମର ମାନେ ଯୋଉ ଇଏ ବ୍ୟାଜ ୱାଇଜ କରାଯାଏ ନା ସେମିତି ସାଇ ୱାଇଜ୍ ସେ ପୂଜ।
ନା ମା ମାନେ ସେଇ ଯୋଉ ପିଲାମାନେ ଯୋଉ କ୍ଲବ ଯେମିତି। ସେମିତି କରିକି ତାଙ୍କର ଯେତିକି ପିଲା ସେତିକି କରନ୍ତି ସେମାନେ।
। ବହୁ ନାଇଁ ଗଣେଶ ପୂଜା । ଫାଷ୍ଟ ଫେମସ୍ ତାପରେ ଆସିବୁ ଯାହା ହଉ ପୂଜା।
ଓ ଉ କୋଉ ଜାଗା ଏଟା।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
ହୁଁ।
ମାନେ ତାପରେ ଦଶହରା । ମାନେ ସବୁ କମ୍ପିଟିସନ ହୁଏ କି ମେଳା। କିଏ ମାନେ ମୂର୍ତ୍ତିରେ କୋଉ ମାନେ ଆମର ଫାଷ୍ଟ ଡେ କୋଉମାନେ ମାନେ ଡେକୋସନ ଫାଷ୍ଟ ଏମିତି ସବୁ ହୁଏ। ଆଉ ଯିଏ ଯେମିତି ସତର ଆଠଟା ହିଁ ମାନେ ଆମ ମେଢ ହୁଏ ନା।
ହୁଁ।
ହ । ତଟଟ ହେଲା ତାଙ୍କୁ ମାନେୁର ଲାଇନ ନେବା ପାଇଁ ପୁରା ପ୍ରଶାସନ ଉପରେ ଗୋଟେ ବୈଠକ ହୁଏ। ଏଇ ପ୍ରଶାସନ ଏଇ ଦାୟିତ୍ଵରେ ରହିଲା ପୋଲିସ ଆସନ୍ତି ପାଇଁ। ବହୁତ ସାରା ଗଣେଶ ପୂଜା ହୁଏ। ମହିଳା ପଡେ ସବୁ ଖାଦ୍ୟ ସାମଗ୍ରୀ ଦୋକାନ ସବୁ। ପଡେ ବି ସବୁ ମାନେ ଲେଡିଜ ମାନଙ୍କର ବାସନ ସମୟ ଯୋଗଥାଏ ହରେକ ମାଲ ଦୋକାନ। ଆମର ସେଠି ସ୍କୁଲ ପଡିଆରେ ମାନେ କହ
ଉଁ ହୁଁ। ଆମର ବି ପଡେ ମେଳା ପଡେ।
ବହୁତ ପାଟରେ ମାନେ ଲାଇନ ନମ ମାନେ ବାଇକ୍ ବି ଆଲାଉ କରନ୍ତି ଏତେ ବଜାର ଜାମ୍ ହେଇଯାଏ ଯେ।
ଆଁ
ବାଇକ ଫାଇକ୍ ସବୁ ମାନେ ପଡେ। ବାଇକ ଷ୍ଟାଣ୍ଡ କରାଯାଏ ସବୁ ଲୋକ ଚାରିିକର ମାନେ ଲମ୍ବାଇକି ଥାଏ ନା ଆମର ମୂର୍ତ୍ତି ସବୁ। ଆରାମସେ ଲୋକ ସବୁ ଚାରି କଣ ବାଇକ ଥୋଇକି ଆରାମସେ ସବୁ ବୁଲନ୍ତି। ଆଉ ମାନେ ଏଠି କଁ ଆମ ସେ ଦଶ ଦିନି ଗାଁ ଭିତରେ ରହିଆ ଭିତରେ କୋଉ ଆଉ ପିଲାମାନେ ସବୁ କରୁଛି କିଏ ମାନେ ସବୁ ବଡ ବଡ ସଙ୍ଗୀତ ମାନଙ୍କୁ ଆଣଥିବେ ଗୀତ ଗାଇବା ପାଇଁ ମେଲୋଡି ପ୍ରୋଗ୍ରାମ କରିବା ପାଇଁ ନୃତ୍ୟ ପାଇଁ ପିଆଡ ଆଣି ଏ ସବୁ ପୋଗ୍ରାମ ପାଟି। ସବୁ ଆଇଥିବେ କରିଆ ପାଇଁ ପୋଗ୍ରାମ। ବହୁତ ଧୁମଧାମ ମାନେ ଗଣେଶ ପୂଜା ଟା ପୁରା ମାନେ ମନେ ରହିଯାଏକି ଗୋଟେ ଗଣେଶ ପୂଜା ହେଲା ଭଳିଆ ବି ଲାଗେ। ଏମତି ସବୁ ହୁଏ ଗଣେଶ ପୂଜାରେ, ଗଣେଶ ଗୋଟେ ଗୋଟେ କ୍ଲବ ରେ ମାନେ ପିଲା ଥାନ୍ତି କି ସତୁରି ଅଶୀ ପିଲା। ଶହେ ପାଖାପାଖି ବି ପିଲା ରୁହନ୍ତି।
ଶହେ ଜଣ।
ଉଁ ହୁଁ ଗୋଟେ ଗୋଟେ କ୍ଲବ ରେ ବି ପିଲା ଥାଆନ୍ତି କେମିତି।
ଅଁ ହଁ। ଶହେ ଜଣ ହେନେ ତ ବହୁତ ଧୁମଧାମ ରେ ହୁଏ, ହବ।
କହୁଚି ପା ମାନେ ପୁଆ ପନ୍ଦର ଷୋହଳ ଦିନ ତା କଲେକ୍ଟରଠୁ ଅର୍ଡର ଆଙ୍ଗି ବିି ରଖୁ ପୁରା ମାନେ ମୂର୍ତ୍ତି ଦି ଦିନି ରହିବ ଲୋକମାନେ ସବୁ ବହୁତ ଆଡୁ ଲୋକ ଆସନ୍ତି ଆମ ସବୁ ବିଭିନ୍ନ ଜିଲ୍ଲାରୁ ବି ଆସନ୍ତି ଲୋକ ଦେଖିବା ପାଇଁ। କ ଆଜିିକା ମାନେ ଯୋଉ ସୋସିଆଲ ଯୁଗ ହେଲା ନା। ସବୁ ହିଁ ଭାଇରାଲ ହେଇଗଲେଣି ଫଟ ଉଠେଇକି। ଏଇଟା ହୋଉଚି ବେପାର। ସେ ସବୁ ମାନେ ସବୁ ୟୁଟୁବର ମାନେ ଆସିିକି ବ୍ଲଗ କରନ୍ତି। ଏସବୁ ଆମର ଏମିତି ସବୁ ପ୍ଲାନିକ୍ ହୁଏ ବହୁତ ସାରା ଆଉ ଭଶାଣି ଯୋଉଦିନ ହୁଏ ଟାଇମ ମାନେ ଆମର ଯୋଉ ଦିନ ପ୍ରଶେଷନ ହୁଏ। ସେଇଦିନ ଟାଇମ୍ ଲିମିଟେଡ ଥାଏ ମାନେ ଏତିକି ସକାଳ ନଅଟାରୁ ରାତି ନଅଟା। ଆଉ ତାପଟୁ ଅଧିକ ହେଲେ ତାପରେ ଯେତେ ତମେ ବୁଲିଲ ବୁଲିଲ। ତାପରେ ଆଉ ଆଲାଉ ନାହିଁ କି ବସାଣି ସେ ବାଦ୍ୟ ଯନ୍ତ୍ର ସବୁ ବନ୍ଦ କରାଯିବ ଠାକୁରଙ୍କୁ ଗୋଟେ ଲାଇନ କରାହେଇଯିବ। ତମେ ସବୁଦିନ । ଯୋଉ କ୍ଲବ୍ ପିଲା ସେ ତାଙ୍କ ଠାକୁରଙ୍କୁ ନେଇକି ତାଙ୍କର ଆମର ଯୋଉ ଅଛି ବୈତରଣୀ ନଦୀ ବୈତରଣୀରେ ଭସେଇଦେଲୁ। ସେ ବିସର୍ଜନ କରନ୍ତି ଆଉ।
। ଏଁ ଉଁ ଉଁ ବହୁତ ବଢିଆ ହବ ବଢିଆ
ବହୁତ ବଢିଆ ମାନେ ଗଣେଶ ପୂଜା ଟା ଗୋଟେ ଗଣେଶ। ଏଠୁଁ ମାନେ ପୁରା ପ୍ରସିଦ୍ଧ ହେଇକଲେ ଆମ ଏରିଆ ର ସବୁଠୁଁ ଗଣେଶ ପୂଜା।
ହୁଁ
ବହୁତ ଜିଲ୍ଲା ଜିଲ୍ଲା ବାହାରୁ ବି ଲୋକ ଆସନ୍ତି। ଖାଲି ଆମ ଏଜିଲ୍ଲା ନୁହଁ ସବୁ ବାହାର ଜିଲ୍ଲା ରୁ ଲୋକ ଆସନ୍ତି
ତ ଆମେ ଯିବା ତାହେଲେ ଦେଖିବା ପାଇଁ ଆଉ।
ହୁଁ ଆସିବ କେବେ ଦେଖିବା ପାଇଁ ଆଉ।
ଆଉଁ କଣ କୁହ।
ଆଉ ମାନେ ତମେ କେବେ ଆସିଛ ନାଁ ପଞ୍ଚଲିଙ୍ଗେଶ୍ଵର ଶୁଣିଛ ନାଁ।
ଉଁ ହୁଁ
ପଞ୍ଚଲିଙ୍ଗେଶ୍ଵର ପାଖରେ ଆମ ଘର।
ଆଚ୍ଛା
ଆଉ କେବେ ଆସ ବୁଲିବା ପାଇଁ ଆମେ ଯିବୁ ଆମର ତ ବହୁତ ବୁଲିବା ଜାଗା ଅଛି ପଞ୍ଚଲିଙ୍ଗେଶ୍ୱର ଆଉ ଚାନ୍ଦିପୁର ଯୋଉଁ ବିଚ୍। ହଁ ଚାନ୍ଦିପୁରୁ ଆଉ ଇମାମି ଜଗନ୍ନାଥ ମନ୍ଦିର ବହୁତ ଜାଗା ଅଛି ବୁଲିବା ପାଇଁ ତେମେ ଆସ ବମ ବୁଲିବା ପାଇଁ।
ଆଚ୍ଛା ହଉ ଆଉ ହଉ ମୁଁ ତା ହେଲେ ରହୁଚି ଆ।
ଏଁ ଏଁ ହଉଁ ହଉଁ। ଉଁହୁଁ ଉଁ ଉଁ